ହଁ।
ହୁଁ।
ଏବେ ମତେ ଗୋଟେ ସ୍ତ୍ରୀ ଲୋକ ଟା ମେସେଜ୍ କଲା କହିଲା ଆଉ କଣ ମୁଁ ତମକୁ କଲ୍ କରିବି ମୁଁ କହିଲି ହଉ ତମେ ଫ୍ରି ହେଇକି ମତେ କେତେବେଳେ କହିବ। ହୁଁ ନିସ୍ତଳ କହିବି କଲ୍ କରିବାକୁ ନା ହଉ ମତେ ଏବେ କଲ୍ କର ମୁଁ କହିଲି ମୁଁ ଗୋଟେ କଲ୍ କରିବି ଜଷ୍ଟ ସାଙ୍ଗେ ସାଙ୍ଗେ ଆଉ ସେ କଲ୍ ଟା ସାରିକି ମୁଁ ତୁମକୁ କଲ୍ କରିବି ସେ କହିଲା ହଁ ଠିକ୍ ଅଛି।
ଅଁ ହଁ।
ତମେ ଦେଖିବ ତମର ତମର କେ ଯଦି କିଏ ସେମିତି କା ସାଙ୍ଗେ କଥା ହେଇଥିବ ତାହେଲେ ମତେ କହିବ ମୁଁ ତାଙ୍କ ସାଙ୍ଗେ କଥାଇଯିବି ଆଉ ନମ୍ବର ଦେଲେ ଉ।
ଅ ହଁ।
ସୋଫିୟ କେବେ ଆସିବ?
ସୋଫି କହୁଛି ଆସିବ ଯାଇ ତା ଜନ୍ମଦିନ କୁ ଆସିଲେ ଆସିବ କରିଆ।
ଓହୋ।
କଣ ପାଇଁ ଆସିବ ଜନ୍ମଦିନକୁ ନା ମୁଁ ତାକୁ ମନା କରୁଛି ଆସେନି
କଣ କହିଲ?
ମୁଁ କହିଲି ତାକୁ ମନା କରୁଛି ଆସେନି କଣ ପାଇଁ ଆସିବୁ ସିଆଡେ କେକ୍ କାଟିିବି ତାଙ୍କ ଏମାନଙ୍କ ସହିତ ବାର୍ଥଡେ ସେଲିବ୍ରେଟ୍ କରିଦବୁ ସଇିଲା।
ହୁଁ, ହୁଁ।
କିନ୍ତୁ କହୁଛି କି ନାଇଁ ଯୋଉ ହଁ ଆସିବି କରିବି ସେ କରିବି
ଓହୋ। ହଁ ଆସୁ ବୁଲି ଦେଇ କି ଯିବ ଆଉ ସେଠି ରହିଲେ ବି ମୁଁ ମଜା ହବ କି ସାଙ୍ଗମାନେ ତାର କେକ୍ ଫେକ୍ କା
ହଁ ନା ହଁ ସେଠି କାଟିକି ଆସିବ ଏଠି ଆହୁରି କାଟିବା ପାଇଁ
ଓହୋ ଅ ସେ ତା କେକ୍ ମିସ୍ କରିବନି।
ହୁଁ। ତ ଏଇଠି ଏଇନା କେକ୍ କାଟିଲେ ଯାହାହଲେ ଡାକିବାକୁ ପଡିବ କି କଣ କରିବାକୁ ପଡିବ
ହଁ ଏଠି କେକ୍ କାଟିଲେ ପୁଣି ସମସ୍ତଙ୍କୁ ଡାକିବୁ ପୁଣି ଖାଇବା ପିଇବା ସିଏ ଅଲଗା
ହଁ ହଁ ମୁଁ କହିଲି ସେମ୍ ସେମିତିରେ ବି ସେଟି ତା ସାଙ୍ଗ ମାନଙ୍କୁ ଖାଇବାକୁ ପିଇବାକୁ ଦବୁ ପଇସା ଖର୍ଚ୍ଚ ହବ ସେଇଟି ରହିବୁ ସଇଲା ଆଉ ଏଠି ଆସିବା ଦରକାର ନାହିଁ ଏକ୍ସଟ୍ରା କଣ ପାଇଁ?
ହଁ।
ଡବଲ୍ ଡବଲ୍ ଖାଲି ମେହନତ
ଏଠି ଆସିଲେ ବି କେତେ ଜଣଙ୍କୁଠୁ ଏଇନେ ଡାକିବାକୁ ପଡିବ ପୂର୍ଣିମା ସାଲିମ୍ ଭାଇ, ରିକୁ ଭାଇ
ହୁଁ।
ରିମା ନାଇଁ ରିମା ଥିବ କି ନଥିବ କେଜାଣି ବାପୁ ପପୁ ପ୍ରିମା ଆଉ ଏପଟକୁ ଆସୁନି କି?
ରିମା ନାହିଁ ବୋଧେ?
ହୁଁ ଯାଇଥିବ ତାହେଲେ ଭୁବନେଶ୍ୱର ଆସିନଥିବ କି କଣ?
ନା ଆସିନି ଏପର୍ଯ୍ୟନ୍ତ ମ ମମି ବି ଆସିବି ସିଏ ବି ଆସିିନ ଏ ପର୍ଯ୍ୟନ୍ତ ସେ ଯାଇଛନ୍ତି ଭୁବନେଶ୍ୱଵର ସେବେ ଠୁ
କଣ ସିଏ ରଜ ବେଳଠୁ ଭୁବନେଶ୍ୱର ଯାଇଛନ୍ତି ସେବେଠୁ?
ସେମିତି ଆଉ
ମତେ କଣ କହୁଥିଲା ମୁଁ ପଳେଇ ଆସିବି ଗୋଟେ ଦିନରେ ମୁଁ କହିଲି ହଉ ଆସେ ହେଲେ ହଷ୍ଟେଲ ଆସିବ କହିଥିଲା ଡେରିରେ
ଉଁ ହୁଁ କେ ଜାଣେ ସେ କୋଉଠି ଅଛନ୍ତି ଭୁବନେଶ୍ୱରରେ କି ଆଉ କୋଉଠି ଯାଇଥିବ ତା ମାମୁଁ ଘର କି କୋଉଠି?
ହଁ ହଷ୍ଟେଲ ବୋଧ ଆସିବ ଆର ସପ୍ତାହରେ କି କଣ?
ଉ ହୁଁ ତମ ହଷ୍ଟେଲକୁ ସବୁ ପିଲା ଆସିଲେଣି? ତମ ହଷ୍ଟେଲ ସବ ପିଲା ଆଇଗଲେଣି ନା ଅଳ୍ପ ପିଲା?
ନା ପିଜି ପିଲା ଆସିନାହାନ୍ତି ଆ ଯୋଉ ମୁଜିର ସବୁ ଆଇ ସେକ୍ଟର ପିଲା ତ ଆମରି ହଷ୍ଟେଲ ସିଏ ସବୁବେଳେ ଅଛନ୍ତି ଆ ପିଜି ପିଲା ଆସିନାହାନ୍ତି।
ହଁ ହୁଁ।
ଆମର ଏଥରକ ଏଇ ସେମିଷ୍ଟରରେ ଇଏ ଟା ଲେଟ କଲେ ଆର ସେମିଷ୍ଟରରେ ଏକ୍ଜାମ ଟା ଶୀଘ୍ର କରାଇଦେବେ ଇଣ୍ଟର ଏଇ ସେମିଷ୍ଟ
ହଁ ହଁ।
ଏଇ
ସେମିତି ସବୁ ହୁଏ ଆଉ ସେମିଷ୍ଟାର ଏମତି କଣ ଜଲ୍ଦି କେୋଉଟା ଲେଟ୍
ହଁ ଆମର ବୋଧେ ଏଇ ସେକେଣ୍ଡ ଇୟର କ ବୋଧେ ତିନିଟା ଅନ ପେପର୍ ରହିବ କି କଣ ଏଥର ଦିଦିଟା ଥିଲା ସେଥର ତିନି ତମର ବି ସେମିତି ଥିଲା
ହୁଁ ହୁଁ
ଓହୋ ତମର ଟୋଟାଲ କେତେଟା ସବଜେକ୍ଟ ଥିଲା ତମେଯେତେବେଳେ ଇଏ କରୁଥିଲ?
ଟୋଟାଲ କେତେ ସବଜ ମୋର ମନେ ଅଛି ଫାଷ୍ଟ ତୟରେ ଦି ଦିଟା ଥିଲା ତାପରେ ସେକେଣ୍ଡ ସେମିଷ୍ଟ ତିନି ତିନିଟା ହେଲା ସେକେଣ୍ଡ ଇୟର ରେ ଥଡ ଇୟର କୁ ତ ଚାରି ଚାରିଟା ପୁରା କର୍ ପେପର୍ ହଁ ଅନର୍ସ
ଆଉ ମାଇନର ଏମିଡି ସରିକି ଏଡାକ ନଥିଲା ତମର
ଆମର ଏଥର ତ ସିଲାବସ ଚେଞ୍ଜ ହେଇଛି ନା ଆମ ଭେଳେ ଅଲଗା ଥିଲା ସିଲାବସ ଆମର ମାଇନି ଆମର କେବଳ ଥିଲା କି ଫିଜିକ୍ସ ଆଉ ମେୟଥ କମ୍ପ୍ଲସରି ମାନେ ଇଲେକ୍ଟ୍ରିକ ପେପର ରେ ଥିଲା ଆଉ ବାକି ହ। ଇଂଲିଶ ଥିଲାସ୍।
ମୁ ଏବେ କଣ ତମର ସବୁ ଚେଞ୍ଜ ହେଇ ସେମତି ହେଇଯାଇଛି ଆମର ପ ଏମିତି ହେଇଥିଲା ଗୋଟେ ଇଭି ପେପର ଦବା ଆଉ ଇଂଲିଶ ଓଡିଆ ଗୋଟେ ଥାଏ ଏମିତି ସବୁ ବୋଇ ଇଭି ପେପରରେ ଥାଏ ମଥ ଥାଏ ତାପରେ ଇଂଲିଶ ଥାଏ ଓଡିଆ ଥାଏ ଅ ଏମିତି ସବୁ ଥାଏ ଆଉ ଆଉ ସେଇଟା ସମସ୍ତଙ୍କର କମ୍ପଲସରି ମାନେ ପୁରା ପିଲା ମାନେ ସବୁ ପିଲା ଯେବେ ମାନେ ଆର୍ଟସ୍ କମାର୍ସ ସାଇନ୍ସ ରେ ସବୁ ପିଲା ସେ ଇଭି ପେପର ଟା ସମସ୍ତେ ଙ୍କର ସେମ୍ ଆଉ କମ୍ପଲସର ଥାଇ ଯୋଉଟା ସମସ୍ତେ ପଢନ୍ତି।
ହୁଁ ଆମର ତ ଆରଥର କ ଥିଲା ଇଂଲିଶ ନ ଓଡିଆ ଥିଲା କମ୍ପଲସରି ଏଇ ଇଂଲିଶ କମ୍ପଲସୀ।
ହଁ ସେଇ ଯଉ କମ୍ପଲ୍ସାରି ପେପର ଗୁଡା ସେଇ ଗଡା ସବୁ ଆମର ଥିଲା ତାପରେ ଗୋଟେ ଥର ମାଥ ହବ, ଆଉ ଗୋଟେ ଥର
ହୁଁ। ଆମର ଏଥରକ ଥିଲା ଓଡିଆ ସାସ୍କ୍ରିଟ ଆଉ ଉର୍ଦ୍ଦୁ ତା ଭିତରୁ- ଓଡ଼ିଆ ସଂସ୍କୃତ ଉର୍ଦୁ ଇଂଲିଶ ତା ଭିତରେ ଜିଜା ନେଇପାରିବ। ହେଲେ ଏଇ ସେମିଷ୍ଟର ରେ ଇଂଲିଶ ଟା କମ୍ପଲସରି କରିଥିଲେ।
ହଁ ଆମର ବି ସେଇଆ ହିଁ ଥିଲା ଓଡିଆ ଇଂଲିଶ ଜା ନେଇପାରିବ ଇଂଲିଶ ଟା କମ୍ପଲସରି ଥିଲା ତାପରେ ଆଉ ସବୁ କ- କମ୍ପ୍ଲସରି ହବ ଗୋଟେ ମାଥ ପେପର ଆସିବ କ କଲ୍ କରି ହବ ଯୋଟା ଆସିବ ସେଇଟା କଲ ହବ।
ହଁ ଏଥି ସଆ ଅଛି।
ହୁଁ ସେଇଗୁଡା ସବୁଲ ସମସ୍ତେବେ ସେଗୁଡା ସବୁ।
ହଁ ହଁ।
ବାକି ଆଉ ସବୁ ଯୋଉଡା ସବୁ ସେ ଓଡିଆ ଟାରୁ ହିଁ ଚୁଜ କରିବାକୁ। ଏ ର୍ଦ୍ଦୁ। ଆଉ ହିନ୍ଦୀ ଆଉ ସାଂସ୍କ୍ରିଟ ଓଡିଆ ଯିଏ ଯାହା ଚୁଜ୍ କରିପାରିଲା ଆଉ।
ହଁ ମୁଁ ତ ଆରଥରକ ଓଡିଆ ନେଇଥିଲି ମ୍ୟାମ କହିଲେ ନାଇଁ ହଇରାଣବ ପୁଣି ଏମ ଏଣ୍ଟ୍ରାନ୍ସ ଫେଟ୍ରାନ୍ସ ଦବା ବେଳକୁ ଓଡିଆ ନଥଥିବା ଟୋଟାଲି ଇଏରେ ମୁଁ କହିଲି ହଉ ଓଡ଼ିଆ ନେଇଯିବା।
ହଁ ଓଡିଆ ନେଲେ ତାପରେ ବି ଦେଖ ତତେ ସାଂକ୍ରିଡ୍ କ୍ଲାସ କରିବାକୁ ପଡିବ ଉର୍ଦ୍ଦୁ ଟା କି ଆଉ ହିନ୍ଦୀ ତେ କ୍ଲାସ କରିବାକୁ ପଡିବ। ଓଡିଆ ତୁ କ୍ଲାସ ନ କଲେ ନା ଖାଲି ଷ୍ଟୋରି ଗୁଡା ପଢିକି ବି ଦେଇପାରିବୁ ଏକ୍ଜାମ ଗୁଡା।
ହୁଁ ହଁ ସେଇଥିପାଇଁ ମ୍ୟାମ କହିଲେ କି ଆଉ ଆଗୁକୁ ପୁଣି ଏଣ୍ଟ୍ରାନ୍ସ ଦବ ସେତେବେଳକୁ ହଇରାଣ ହବ।
ତମକୁ ଷାଠି ବିକେଟ ତମେ ଦେଖେଇ ପାରିବ କି ନାଇଁ ମୋରୋ ଓ ଡ଼ିଆ ଏକଜରଇବ।
ହୁଁ ହୁଁ। ତମ ନେଟୱାର୍କ ଟିକେ ବୋଧେ ଏପଟ ସେପଟ ହଉଛି?
କାଇଁ ନାଇଁ ତ ମ ତେ ମ ତୋ କଥା ଶୁଭ ଯାଉଛି ସବୁ।
ଉଁ ତମର ଗୋଟେ ଗୋଟେ ବୟେସ କଟି ଯାଉଛି?
ଅଁ ହଁ ଏବେ?
ହଁ ଏବେ ଠିକ୍ ଅଛି।
ହୁଁ ହୁଁ।
ଆଜି ଖାଇଲ କଣ?
ଓ ଚିତଉ ପିଠା ଖାଇଛି ସଖାଳୁ।
ଆଉ ଖରାବେଳେ?
ଖରା ବେଳେ ଅଛି ମ ଚିକେନ ହବ କଣ ଚିକେନ ତରକାରୀ ହବ କି କଣ ହବ ଛି କେନ କଣ ପୁଲାଓ ବଗେରା ହବ କିଛି ଡିସାଇଡ୍ ହେଇନି।
ଓହୋ ଆ ସେ ଯୋଉ ଗୋଟା ଆଉ ଗୋଟେ ଇଷ୍ଟା ଆଇଡି ଖୋଲିଥିଲ କ୍ୟାପଚରମୋମେଣ୍ଟ ସେଇଥିରେ ଆଉ କଣ ପୋଷ୍ଟ କରୁନ?
ନା ସେଟା ସେସିପାଇଁ କିନା ଏ ମୋ ପାଖରେ ଟାଇମ୍ ହେଲାନି ପରେ କ୍ଲାସ ଫ୍ଲାସ କଲି। ଆଉ ଭିଡିଓ ଫିଡିଓ କିଛି ବନେଇ ପାରିଲିନି ବନ୍ଦ କରିଦେଲି। ନିଜ ଆକାଉଣ୍ଟୁରେ ପୋଷ୍ଟ କରିବାକୁ ହୁଉନି ଏମିତି କିଛି ଯେମିତି ଲିପସିଂ ଭିଡିଓ କି କଣ ଏମତି ମେକପ୍ ଫେକପ୍ ଭିଡିଓ। ହଉନି ମୁଁ ସେଇଥିରେ ଯାଉଥିଲି ଅପଲୋଡ କରିବା ପାଇଁ। ସେଟା ଟାଇମ ପାସ୍ ପାଇଁ ଖୋଲିଥିଲି ତାକୁ ବନ୍ଦ କରିବାକୁ ମ ପଡ଼ିଛି ପ
ତମେ ଏକୁଟିଆ ଚଲଉଥିଲ? ହଁ ମତେ ଲାଗୁଥିଲା ବର୍ଷା ବି ବୋଧେ ଚଲାଉଥିଲେକି କଣ।
ହୁଁ ନା ମ ସିଏ ଖାଲି ଯୋଉ ରେସିପି ଫେସିପି ଗୁଡା ଭିଡିଓ ବନାଏ ମାନେ ସିଏ ସେଇ ରେସିପି ର ବନେଇଛି ରୋଷେଇ କରିଛି ସେଇଟା ସିଏ କେବଳ ଛାଡ଼େ ତାରି ନହେଲେ ଆଉ କିଛି ଛାଡ଼େ ନି।
ଓହୋ।
ସେ ଯାଉଥୁଲୁ। ଏମ ନହେଲେ ଛାଡ଼େ ନି ମୁଁ ଯଦି ମତେ ଏଫଟ୍ ଦବାକୁ ଅଛି ମୁଁ ମୋ ଆ ଆକାଉଣ୍ଟ ରେ ଦେବି ନା ମୋ ଆକାଉଣ୍ଟ ର ଚାନ୍ସ ଅଧିକ ଅଛି ହବାର।
ହଁ। ମୁଁ ସପିକି ଆଜି କେତେବେଳେ ଦଶ ଦଶଟା ବେଳେ ବୋଧେ କଲ୍ କରିଥିଲି ମତେ କହିଲା କି ଆଉ ମୁଁ କ୍ଲାସ୍ ଯିବି ହଁ ବାହାରେ ତ କୋଉଠି ଗୋଟେ ଥିଲା। କହିଲା ମୁଁ ଅଛି ମୁଁ ଆଜି ତତେ କଲ କରିବି ମୁଁ କହିଲି ହଉ ଠିକ ଅଛି କାରଣ ରାତିକି କଣ ତାର ସବୁବେଳେ ନେଟ୍ ସରିଯାଉଛି। ମୁଁ କହିଲି ହଉ ଠିକ୍ ଅଛି ତାହେଲେ ଆଜି ସକାଳେ କରିବା।
ସେଇୟା ଭାଇଲେ ମତେ ବି ସେ କହୁଛି ରାତିରେ ମୁଁ ନେଟ୍ ସରିଯାଉଛି ମତେ ଯଦି କଲ କରିବାର ଅଛି। ଯାହାର କରିବାର ଅଛି ଦିନବେଳା ହିଁ କରିବ। ଇଏ ସିଏ ଆର ମାସଠୁ ଫାଇଭ ଜି ପକେଇବି ଫାଇଭ ଜି ଚଲେଇବି। ଆଉ ମୋର ଅଣ୍ଟୁନି ସରିଯାଉଛି ହୁଁ।
ଓହୋ ତାର ଅଣ୍ଟୁନି।
ହ ସିଏ ଘରେ ୱାଇଫାଇରେ ଚଲେଇକି ତାର ହେଇଗଲାଣି ଅନଲିମିଟେଡ଼ ଚଲେ ଇଏ।
ହଁ
ତାପରେ ବି ଆନ ଆଣ୍ଟି ଘରକୁ ଗଲେ ଫ୍ରିର ଅନଲିମିଟେଡ଼ ସେଠି ଚଲାଏ। ମାମ ମୁଁ ଘରେ ହେଲା ତାକୁ ଅଣ୍ଟୁନି ୱାନ ପଏଣ୍ଟ ଫାଇଭ ଜିବି। ଆଉ ତିନ ତିନିଶହ ଟଙ୍କା ତ ପକଉଛି ନା ଆଉ ପଚାଶ ଟଙ୍କା ଏକ୍ସଟ୍ରା ପଡ଼ିଲେ ଫାଇବ ଜି। ତିନଶହ ପଚାଶ ଟଙ୍କା ମାସକୁ।
ଓହୋ
ସେ ବରଂ ମାସକୁ ମାସକୁ ଟୁ ଟ୍ୱେଣ୍ଟି ନାଇନ୍ ନାଇଣ୍ଟି ରୁପି ସବୁ ଆଡ଼୍ ଅନ୍ କରଉଛି। ତାଠୁ ଭଲ ଫାଇଭ ଜି କରିଦବ ନା ଚଲେଇବ ଏକଦ ଅନଲିମିଟେଡ।
ହଁ
ଦଶ ମିିନଟ।
ହେଇ ଗଲାଣି କି?
ଦେଖୁନୁ ମତେ ଦେଖଉନି ହଉ ରଅ ମୁଁ ରଖୁଛି ଫୋନ ହାଁ ବାଇ।
ଟିକେ ଟିକେ। ହଁ ହେଇଗଲାଣି ହେଇଗଲାଣି ହଁ ହଁ